ହ୍ୟାଲୋ। ଭାଇ କଣ କରୁଛନ୍ତି?
ଏଇ ବସିଛି ଆଉ କଣ କରିବା?
ଆଉ ସବୁ ଦେହ ପାହା ଭଲ ଅଛି?
ନାଇଁ ଦେହ କୋଉଠି ଭଲ
ଆଉ ଟେ ଜଗି ରଖି କିଣି ଚଳିବ ନା ଆଉ ପାଗଟା ଆଜି ଦେଇଛି ନା ଜଗି ରଖି କି ଟିକେ ଚଳନ୍ତୁ ବୁଝିଲେ ନା? କଣ କହୁଛନ୍ତି?
ତମର ସବୁ ଭଲ?
ହଁ ମୋର ସବୁ ଭଲ ଆମର ସବୁ ଆମର କଣ ହବ? ତମେ ଟିକେ ଭଲସେ ଚଳାଚଳି କରନ୍ତୁ ବୁଝିଲେ ନା? ନଚଳିଲେ ଦେହଟା ଖରାପ ହେଇଯିବ ପାଗ ଫାଗ ଭଲ ନାହିଁ ନା?
ହଁ ଔଷଧ କିଣା ହେଇଛି ଔଷଧ ସେବନ କରିକି ଦେହ ସୁସ୍ଥ ହବ।
ଅ ହ ପାରାସିଟାମଲ।
କଣ ଓଷଧ ସେ ଡକ୍ଟର ଯାହା ଦେଲେ ଆଉ ଆମେ ମୂର୍ଖ ଲୋକ ସେ ମେଡିସିନ କଣ ଆମେ ଜାଣିନାହିଁ?
ହୁଁ ମେଡିସିନ ତାହେଲେ ରେଗୁଲାର ଖାଆନ୍ତୁ। ଭଲ ହେଇଯାଆନ୍ତୁ ଟିକେ ଯିବା ପୁଣି ଭୋଜି ଭାତ କରିବା ଟିକେ?
ହଁ ହଁ ଆସ କେବେ ଗୋଟେ ଦେଖା ହଉ?
ହୁଁ ହୁଁ।
ବହୁତ ଦିନ ହେଇଗଲାଣି ସାଙ୍ଗ ହେଇକି ବସିନେ।
ହୁଁ। ଯିବା ଯିବା ଦେହଟା ଭଲ କରିଦିଅ ଆମେ ବି ଏପଟୁ ଆମର ଟିକେ ବିଜନେସ ସୁ କରୁଛୁ ଆମେ ସେଇଟା ଟିକେ ସରିଯାଉ ସରିଗଲେ କେତେରେ ଯିବା ଆଉ ଦେଖାଦଖି ହବା।
କଣ କେତେ ବାଟ ଗଲାଣି ବିଜନେସ ତମର?
ଚାଲିଛି ଦୁଃଖେ ସୁଖେ ଧୀରେ ଧୀରେ ଚାଲିଛି ହଉଛି କିଛିଟା ପ୍ରଫି ଟ ହଉଛି କିଛିଟା ଲସ୍ ହଉଛି। ଚାଲିଚି ଦୁଃଖେ ସୁଖେ ସଂସାର ଚାଲିଛି ଆଉ ଆଉ ତମର କଣ ଚାଲିଛି ଏବେ?
କିଛି ନାହିଁ ଖୋଜା ହଉଛି ଅଲଗା ଅଲଗା ଜାଗାରେ କୋଉଠି ଗୋଟେ ଚାକିରି କିଏ ଦେଇ ଦିଅନ୍ତା?
ହୁଁ ଦେଖ ଦେଖ ଟ୍ରାଏ କର ହଁ ହେଇଯିବ ଆଉ ଘରେ ସବୁ ଭଲ?
ହଁ ଆଉ କଣ ଚାକିରି ବାକିରି ଟିକେ ଦେଖା ଗୋଟେ କୋଉଠି କଣ କରେଇ ଦିଅ?
ଆମେ ତ ନିଜେ ତ ବେପାର କରୁଛୁ ଆଉ ତମକୁ ଆମ ବେପାର ଲାଇନକୁ ଆସିବ ଯଦି ଭଲ। ଚାକିରୀ ବାକିରି ଯଦି କରିବା ପାଇଁ ଚାହୁଁଛ
ତମ ବେପାରରେ ତମେ ଟିକେ ଆମକୁ ପୁରେଇ ଦିଅ।
ହୁଁ ଆସ ମେସିନ ମେସିନ୍ ବେପାର କରିବା ଆଉ
ଚାଲ ତମେ ଏପଟେ ପାନ ବିକିବ ମୁଁ ଏପଟେ ଚା ବିକିବି।
ଆଠ ଘଣ୍ଟା ଭିତରୁ ମୁଁ ଭାବୁଛି ଅ ମୁଁ ଚାରି ଘଣ୍ଟା ଖ ବସିବି ତମେ ଚାରି ଘଣ୍ଟା ବସିବ ବୁଝିଲ?
ହଁ ଠିକ କରିବା ସେଇଆ କରିବା ଆଠ ଘଣ୍ଟା କଣ ବାର ଘଣ୍ଟା ଅଧିକ ପ୍ରଫିଟ ହବ ଯେମିତି
ଆଛା ଠିକ ଅଛି ମୁଁ ମର୍ଣିଂରୁ ବସିବି ତମେ ରାତିରେ ବସିବ ଆଉ
ହଁ ହଁ ସେଇଆ କରିଆ ଆଉ। ତାହେଲେ ମୁଁ କାଲି କାଲି କି ତାହେଲେ ମୁଁ ତାହେଲେ ଜିନିଷ ପତ୍ର ଧରିକି ଯାଉଚି ଆଉ।
ହଁ ଖିଆ ପିଆ ସଇଲାଇଁ ନା ନାଇଁ?
ନାଇଁ ଖାଇନି ଏଇ ଆସଚି ତ ବାହାରୁକୁ ଖାଇବି ଆଉ। ଆଉ ତମର ଖାଇଆ ପିଇଆ।
ହଁ ମୁଁ ବି ଜଳଖିଆ ଆଣିଚି ଏଇଠି ଖାଇ ଦେଇଚି ଆଣିକିନି ଖାଇ ଦେଇଥିଲି ଜଳିଖିଆ।
ହଁ।
ତମେ କଣ ଖାଇଚ ସେ ଜଳିଖିଆ ନା କଣ ଦହିବରା ଫହିବରା?
ଏଇ ଖାଇବା ଆଶାରେ ଅଛି ଦେଖାଯାଉ କଣ ହଉଚି।
ହୁଁ ଖାଇଦିଅ ଖାଇଦିଅ ପୁଣି ନହେଲେ ଦେହ ଖରାପ ହେଇଯିବ।
ହୁଁ।
ଆଉ ନା ପୁଣି ଗାଧା ପିଧା ଗାଧା ତ ସଇଲାଣି ନା ନାଇଁ?
ନା ମ ଗାଧଉଚି ଏ ସକାଳୁ।
ଏ ଆଉ ଗାଧେଇବ କେତବେଳେ?
ବର୍ଷା ପାଗ ଟା ଅଛି ଯେ ଆଉ ଟିକେ ଯାଉ ବାରଟା ଗୋଟେ ହଉ।
ହୁଁ ହୁଁ ମୁଁ ଯାଉଚି ତାହେଲେ ଗାଧା ଗୁଧି କରିକି ଘରୁକୁ ଗଲେ ଆଉ ଗାଧେଇଆ। ତାପରେ ଟିକେ ବସିନି ଗେମ୍ ଖେଳିଆ।
କୋଉ ଗେମ୍?
ଏଇ ପବଜି ଫବଜି ଲୁଡୁପାଲି ଏମତି ଖେଳିଆ କିଛି।
ଆଉ ଦୋ
ଆପଣ ଦୋକାନ ଏନେକା ବନ୍ଦ ଅଛି ବର୍ଷା ଦିନଟା ହେଇଚି ନା ଦୋକାନ ଟିକେ ବନ୍ଦ ଅଛି। ତାପରେ ଖୋଲିବା ଆଉ ଟିକେ ଯାଉ। ଖୋଲିବା ଆଉ ଅଛି ତ ଏବେ ଦୋକାନ ଦୋକାନ ଯାଇକିନି ତାପରେ ଖେଳିବି ଆଉ। ଆପଣ ଅଇଖା ଏନିକି କଣ କରିବେ ଏନେକା ହାଲୋ।
ମୁଁ ବି ସେଇ ଟିକେ ଗେମ୍ ଖେଳି ରେ ଅଛି।
ହୁଁ। ଆପଣ ଟିକେ ଖେଳା ଖୁଳି କରନ୍ତୁ କାଇଁ ଘରେ ବସି ମିଛ ଟାରେ ଖେଳା ଖୁଳି ଟିକେ କରନ୍ତୁ।
ଆସ ତାହେଲେ ଅନଲାଇନ ଆସ ଖେଳିବା ଆଉ ଏ ଚାର୍ଜ ପୁଣି ବସେଇଆକୁ ପଡିବ।
ମିଶିକିନି ମିଶିକିନି ଖେଳିଆ ଲାଇନ୍ ଫାଇନ୍ ତ କଟୁଚି ଏଇ ଯୋଉ ବର୍ଷା ଫର୍ଷା ପାଇଁ। ଆଉ କଣ କରିବା ଏମତି ବହୁତ ପ୍ରୋବ୍ଲେମ୍ ହଉଚି ଆଉ ଲାଇନ୍ ଅଛି ନା ଆପଣଙ୍କ ଆଡେ?
କରେଣ୍ଟ କିଏ କହିବ ମୁଁ ପା ଘରେ ନାହିଁ ମୁଁ ଆସଚି ବାହାରୁକୁ ଟିକେ।
ହୁଁ ହୁଁ। ଆଉ ଘରେ ସବୁ ଭଲ ତାହେଲେ?
ହଁ ଘରେ ସବୁ ଭଲ ଆଉ ତମର?
ହଁ ମୋର ସବୁ ଭଲ ଚାଲଚି ସବୁ ତ। ସମତେ ସମସ୍ତେଙ୍କ କାର୍ଯ୍ୟରେ ଏଇନେ ବିଜି ଅଛନ୍ତି ବିଲ ବାଡି କାମ ଟିକେ ଚାଲିଛି। ସମସ୍ତେ ଏଇନା ଟିକେ କରୁଚନ୍ତି ଆମେ ବି ଟିକେ ସାହାଯ୍ୟ ସହଯୋଗ କରଦଉଛୁ। ତମର ବିଲ ବାଡି କାମ ଚାଲଚି ନା ନାଇଁ?
ବିଲ ପାଇଁ କଣ ବା ଧାନ ଗୁଡା ଓଦା କରାହେଇ
ଦା ହେଇଚି ଧାନ ଗୁରାକ ଓଦା କରିଚନ୍ତି। ଏ ବର୍ଷା ହଉନି କି ତମ ଆଡେ ତମେ ଓଦା କରୁଚ। ଏ ସେଟା ଏମତି କରେ ଗୋଟେ ଗରମ ଗରମ ପାଣିରେ କରାଯିବ। ହୁଁ ହୁଁ ତାର ଆ ଧାନରୁ ଏକାଥରେ ବୋଧେ ଚାଉଳ ବାହାର କରିଦବ ତମେ?
କଣ ଗୋଟେ କରିଛନ୍ତି ସେ ବଡ ଲୋକ ତାଙ୍କର ଆଉ ମୁଁ ଖାଲି ଦେଖିଛି।
ଏଗ୍ରିକଲଚର ଲାଇନରେ ଟିକେ ପସ ଜାଣିପାରିବ କେମିତି କୃଷି କୃଷି ବିଭାଗ ଟିକେ ପସ ଜାଣିପାରିବ କେମତି କଣ ହଉଛି ଆଉ ଭବିଷ୍ୟତରେ କେମତି କଣ କରିବା ଖାଇବା କେମିତି? ସେ ଜାଣିଲେନା ଆଉ।
ହଁ ଏଇ ଦେଖିକି ବିଲରେ ଏଇପାଳ ବସିବାକୁ ପଡିବା ଯାହା ଲାଗେ ଲାଗିଲାଣି ଆଉ ତମ କଥାରୁ ଆଉ।
ଖାଲି ଟାଇମରେ କଣ କରିବ ବିଲରେ ଟିକେ ବସି ପଡିବ। ଦେଖିବା କେମିତି କଣ ଇଏ ହଉଛି ଧାନ ଫାନ କରାହଉଛି ଧାନରେ ବି କ କଲେ ବି ଭଲ ପ୍ରଫିଟ ଅଛିନା ତରେ ଧାନଟା ବି ଗୋଟେ ଭଲ ଇନଭେଷ୍ଟମେଣ୍ଟ ଚାଉଳ ବାହାରିଲେ ବିକି ବୁକାକୀ ନି ଦେବେ।
ଏଇପାଳି ତ ଆଜି ଆଜି ତ ଇଏ ହେବ ବୋଧେ ଆଜି ବୋଧେ ସେ ବୁଣାବୁଣି ହବକି କଣ ମୁଁ ଯାଇ ଦେଖିବି ଆଉ କଣ କେନ୍ତି ପ୍ରୋସେସ୍ ରହୁଛି
ହଁ।
ଆଉ ଦେଖିବା ଆଉ।
ଏମତି ତାହେଲେ କଥା ନାଇଁ।
ହଁ
ଆଉ ଗାଈ ଗୋରୁ ସବୁ ରଖିଛନ୍ତି ତମର?
ଗାଈ ବର୍ତ୍ତମାନ ତ ନାହିଁ କିଏ ବୁଝାବୁଝି କରିବ ଏତେ ଜିନିଷ ହେଲା ଏଳୁକୁ ଅସୁବିଧା ହେଇଯିବ।
ଆମର ତ ସବୁ ରଖା ହେଇଛି ଚାଲିଛି ବର୍ଷା ପାଗଟା ବୋଲି ହଇରାଣ ହଉଛି ଟିକେ ଅଧିକ।
ଆଉ ତମ ଗାଈର ନୂଆ ବାଛୁରୀ ଫାଛୁରୀ ହେଲାଣି ନା ନାଇଁ?
ହଁ ବାଛୁରୀ ଗୋଟେତ ହେଇ ସେଇଥିପାଇଁତ ବେଶୀ ହଇରାଣ ହଉଛୁ ଘରେ।
ହୁଁ।
ଆଉ ତାହେଲେ ଆଜି କିଛି ପ୍ରୋଗ୍ରାମ ଫୋଗ୍ରାମ ଅଛି। ନାଁ ନାଁ କ୍ଷୀର ବା ପାଏଟେ ବି ବିକ୍ରି କରୁଛୁ। ଆଉ ପଇସା ପତ୍ର କୋଉଠୁ ଆସିବ ନ ବିକ୍ରି କଲେ ଗାଈକୁ ପୁଣି ଖୁଆଇବା ପାଇଁ ତାର ଯେତିକିସବୁ ଖାଦ୍ୟ ଅଛି ତାକୁ ତ ପୁଣି ପଇସା ଦେଇକି କିଣିବାର ଅଛି ନା?
ହୁଁ।
ଆଁ ବିକ୍ରି ବିକ୍ରି କରୁଛୁ ବିକ୍ରି କରିକିନି ବେଶୀ ଇଏ କରୁଛୁ ଆଉ ପଇସା ଟିକେ ରୋଜଗାର କରୁଛୁ ଆଉ। ଯାହା ଯେତିକି କରିବା କଥା କରୁଚୁ ଖଲି ଗାଈ ଖାଇବାଟା ଉଠିଇ ଯାଉଛି ତ ପଇସାରେ ଆଉ। ଆମ ପାଇଁ କିଛି ଉଠୁନି ଖଲି ଗାଈ ଖାଇବା ପଇସା ଉଠି ଯାଉଛି। ବୁଝିଲ?
ହଁ ପାଳ ଗୋ ସେବା ବି ଭଲ।
ଉଁ ହୁଁ ମୁଁ ତ ଭାବୁଛି ମତ୍ସ୍ୟ ଚାଷ କରିବି ଛେଳି ଚାଷ କରିବି। ଆଉ ଆମର କୁକୁଡ଼ା ଚାଷ କରିବି ସବୁ କରିବି ନହେଲେ ଘରେ ବସିଲେ ପଇସା କୋଉଠୁ ଆସିବ। ପଇସା ଲୋନ ଫୋନ୍ ନେଇକିନି କୃଷି ବିଭାଗରୁ ଲୋନ୍ ନେଇକିନି କରିବା ଆଉ ଧୀରେ ଧୀରେ ଜାଗା ଫାଗା କିଣିଆ। ଜାଗା କିଣିକିନି ପ୍ଲାନିଂ କରିବା ସେ ବିଜନି ଟିକେ ବିଜନେସ୍
ହୁଁ ଭଲ ହବ ସେ ଯୋଉ କରୁଛନ୍ତି ହା ଉପରେ କୁକୁଡ଼ା ଥିବ। ତଳେ ମା
ଅଁ ହଁ ଗୋଟେ କାମ କରିବା ଫାଷ୍ଟ୍ ପୋଖରୀ କରଦବା। ପୋଖରୀରେ ମାଛ ପକେଇ ଦେଲେ, ତାପରେ କଣ କରିଆ? ସାଇଟ୍ ରେ କୁକୁଡା ଫାର୍ମ କରିଦବା, ତା ସାଇଟ୍ ରେ କରିଦବା ଇଏ ଆମର ଉଁ ଛେଳି ଫାର୍ମ, ତିନିଟାୟାଙ୍କ ଗୋଟେ ଥରକରେ କରିଆ।
କିନ୍ତୁ ପ୍ର ଯୋଉ ଲୋନ୍ ଟା ସାଂସନ୍ ହବ ତ?
ହଁ ଲୋନ୍ ସାଂସନ୍ ହବ ଆମର କନ୍ ହଁ ସରକାର୍ ଦବ ଲୋନ୍ ଦବ ଆମର ଗୋଟେ କନେକ୍ସନ୍ ଅଛି ଲୋନ ଯାହେଲେ ଦବ। ମୋର ପ୍ଲାନିଂ ଅଛି। ଅଛି କରିବାର ଅଛି କରିଦବା ଆଜ୍ଞା ବହୁତ୍ ସରକାରଙ୍କ ତରଫରୁ ବହୁତ୍ ସାହାଯ୍ୟ ମିଳୁଚି। ଆଉ ପଇସା ପତ୍ର ବି ଆମୁକୁ ଟିକେ ବି ରଖିବାକୁ ପଡିବ ସେ ଥିପାଇଁ ତ ଚାଲିଚି ବାଟ ଚାଲିଚି ଆଉ।
ଯାହଉ ସବୁ ପ୍ରକାର ଆଇଡିଆ ରଖା ହେଇଚି ପ୍ଲାନିଂ ହେଇକି ଅଛି ପୁରା।
ହୁଁ ପ୍ଲାନିଂ ତ ହେଇକିନି ଅଛି ହେଲେ ତାକୁ ଆରମ୍ଭ କରିବା ପାଇଁ ଫାଷ୍ଟେ ଇନଭେଷ୍ଟମେଣ୍ଟ ଟା କରିବା ପାଇଁ ପଡ଼ିବ। ଯୋଉ ଫାଷ୍ଟ ପଇସା ଖର୍ଚ୍ଚଟା ହବ ସେଟାକୁ ପୁଣି ବାହାର କରିବା ପାଇଁ ପଡ଼ିବ ନା କୋଉଠୁ।
ହୁଁ।
ନହେଲେ କହିଛି ନାହିଁ ଗୋଟେ ଏଇଠି ଗୋଟେ କେକ୍ ସପ୍ ଟେ ଖୋଲିବୁ ଆମ ମାର୍କେଟ୍ ରେ। ସେଇଠି ଆଇସକ୍ରିମ୍ ରଖିଆ ହବ, ନହେଲେ କିଛି ଥଣ୍ଡା ରଖାହବ। ଲୋକମାନଙ୍କୁ ଦିଆହବ ଚାହା ପାଣି ଏମିତି ଗୋଟେ ସପ୍ ଫପ୍ ଖୋଲିବାର ଅଛି‌। ଦେଖିିଆ ଯଦି
ପ୍ଲାନିଂ ତ ବହୁତ ହେଇଗଲାଣି।
ପ୍ଲାନିଂ ବହୁତ୍ ହେଇଗଲାଣି ଆରମ୍ଭ କରିବା ପାଇଁ ହେଲେ ପଇସା ଦରକାରେ ଯୋଉଟା ମୂଳଧନ ସେଇଟା ନାହିଁ ହିଁ-ହିଁ। ଆପଣ ଯଦି କିଛି ଟିକେ କରିକିନି ଟିକେ ସାହାଯ୍ୟ କରିବେ ଭଲ।
ମତେ ଦୋକାନ୍ ରେ ଆପଣ ରଖିଲେ ଧୀରେ-ଧୀରେ ହବ।
ହୁଁ ଆସନ୍ତୁ ସବୁ ମିଶିକିନି କାମ କରିବା ଆଉ। ନହେଲେ ଏକୁଟଆ କାମ କଲାଠୁ ସଉନି ନା। ପଇସା ଏକୁଟିଆ କଉଠୁ ଆଣିବି ଅତେ ଖର୍ଚ୍ଚ କରିବା ପାଇଁ।
ହଁ ହେଇଯିବ ଧୀରେ-ଧୀରେ ଏପାଳ ଚାଲିଆ ଆଉ, କାମରେ ଲାଗି ପଡେ ଆଉ କେତେ ଦିନ ବସିଆ।
ଆଉ ଗୋଟେ ଦି ଦିନ ବସିଆ। ଆଉ ଗୋଟେ ଦିନ ବସିବା ଗୋଟେ ଦିନ କାମ କରିକିନି ଆଃ କଥାବାର୍ତ୍ତା ହବା, କେମ୍ତି କଣ ଆଗକୁ ବଢେଇବା କାମଟାକୁ। ବୁଝିଲେ? ତାହେଲେ କଣ କହୁଛନ୍ତି ମୋ ସହିତ ମିଶିକିନି କରିବେ କାମ?
ନିହାତି ସେ କାମକୁ ଆଗେଇଆକୁ ପଡ଼ିବ।
ହୁଁ। କାମଟା କରନ୍ତୁ ଦିଇ ଜଣ ମିଶିକିନି ଇନକମ୍ କରିବା ଆଉ କଣ କରିଆ। ବୁଝିଲେ ନାଁ। ଆଉ ତାହେଲେ ଏଇନା ଘରୁକୁ ଗଲେ ଗାଧେଇ ପାଧେଇକିନି ଖାଇ ପିଇକିନି ଶୋଇବେ ନା ରେଷ୍ଟ।
ଆ ନାଇଁ ଗେମ୍ ଖେଳିବି ନା।
ଗେମ୍ ଖେଳିବ ତ, ମତେ ବି ଡାକିଦବେ ମତେ ବି ଡାକିଦେବେ ମିଶିିକିନି ଖେଳିବା ଆଉ।
ହଁ-ହଁ ମିଶିକି ଖେଳଆ ଆଉ, ଆଉ ବି ଦେଖିବା କିଏ ଥିବେ ଯଦି ନା ସେ ଭାଇ ଜଣେ ନା ସେ ତ ନଥିବେ ଡୁଟି ଯାଇଥିବେ ବୋଧେ।
ହୁଁ ଆମେ ଦୁଇ ଜଣ ନହେଲେ ଖେଳିଆ, ଦୁଇ ଜଣ ନହଲେ ମଁ ମୋ ସାଙ୍ଗଟାକୁ ବି ଡାକିଦେବି ମିଶିକିଣଟେ ଖେଳିବା ଗେମ୍ ଫେମ୍ ଆଉ କଣ କରିବା ଆଉ ତ ନା ବର୍ଷା ବର୍ଷା ହଉଚି ଯେ କିଛି କାମ ଦାମ କରି ହଉନି ଆଉ ଗେମ୍ ଖେଳିବା ଛଡ଼ା ତ ଆଉ କିଛି ଉପାୟ ନାହିଁ ଆଉ କଣ କରିବା ଆଉ ଗେମ୍ ଟିକେ ଖେଳିବା।
ହଁ ସେଇ ଏକ
ଲେ କଣ କହୁଛନ୍ତି ଆଉ ତାଲେ ଆପଣ ଯାଇକି ରେଷ୍ଟ ଫେଷ୍ଟ କରନ୍ତୁ ମୁଁ ରହୁଛି ତାହେଲେ ଆଁ।
ହଉ ହଉ ଠିକ୍
ହଉ ଭାଇ ଧନ୍ୟ ରହୁଛି ନମସ୍କାର।
ନମସ୍କାର।